ଓ
ହଁ ନମସ୍କାର
ହାଲୋ
ହୁଁ ନମସ୍କାରେ।
ହାଲୋ। କଉଠି କଣ ଖବର?
ହଁ ଭଲ ଏବେ ଘରେ ଅଛି ଆଉ। କଣ କହିଲ?
ଖିଆ ପିଆ ହେଲଣି?
ହଁ ସକାଳେ ଜଳଖିଆ ଖାଇଥିଲୁ ଆଉ।
ଆଉ ଆଉ କଣ ଜଳିଖିଆ ଛଡା ଆଉ କଣ ଖାଇଥିଲ?
ଆଉ କଣ ଖାଇବୁ କିଛି ନାଇଁ
ଆଉ କଣ ଖବର ସବୁ?
ହଁ ଭଲ ଏଇନୁ ଆଉ
କୁଆଡେ ଆଁ
ଖବର ଏଇନୁ ଭଲ ଆଉ
ହଁ କୁଆଡେ ବୁଲାବୁଲି ପ୍ଲାନିଂ ଚାଲିଚି
ହଁ କୁଆଡେ ନାଇଁ ଯାଇଥିଲୁ ରଜକୁ ଗାଁକୁୁ ବା ବୁଲିବା ପାଇଁ।
ହଉ କଣ କଣ ସବୁ ଗାଁ ରେ ହେଲା ଟିକେ କହିଲୁ?
କଣ ହବ ରଜ ମହୋତ୍ସବ ହେଲା ଦୂଳି ଫୁଳି ପଡିଥିଲା ଖେଳିଲୁ ବାରଟା ବେଳକୁ ଭୋଜି ଭାତ ହଉଥିଲା ଖାଇଲୁ। ସନ୍ଧ୍ୟାଳୁକୁ ତାଙ୍କର
ମୁଁ ତ ମୁଁ ମୁଁ ତ ରଜକୁ ଯାଇନି ଆଉ ସବୁ କହ ରଜ ବିଷୟରେ କହ କାର କେମିତି କଟିଲା ମୁଁ ଅଫିସରେ ବସିଛି ଆଉ
ହୁଁ ମଝି ରଜ ଦିନ ହଉଛି।
କହୁଛି ରହିଥା ଫାଷ୍ଟ ରଜ ଦିନ ହଁ ଫାଷ୍ଟ ଦିନ ଗଲୁ ବାରଟା ବେଳକୁ ଦୁଳି ଫୁଳି ଖେଳିଲୁ। ତାପରେ ହଉଛି ସନ୍ଧ୍ୟା ବେଳକୁ ତ ବର୍ଷା ବର୍ଷା ହେଲା ଯାଇପାରିଲୁଣିି। ସେକେଣ୍ଡ ରଜ ଦିନ ସକାଳୁ ଗଲୁ ଦୁଳି ଫୁଳି ଖେଳିଲୁ ତାପରେ ହଉଚି ଭୋଜି ହେଇଥିଲା ଏ ଖିଆ ପିଆ ସବୁ କଲେ ଗୁପଚୁପ୍ ବାଲା ଆସିଥିଲା ଗୁପଚୁପ୍ ଖାଇଲେ ତାର ସନ୍ଧ୍ୟା ବେଳକୁ ନାଚ ଗୀତ ହେଲା
ଆଉ ସନ୍ଧ୍ୟାବେଳେ କଣ ବୁଲାବୁଲି କରି ରାତି ନଅଟା ଦଶଟା ବେଳକୁ ସମସ୍ତେ ଘରକୁ ଆସିଲୁ। ଲାଷ୍ଟ ରଜ ଯୋଉ ଦିନ ବି ସେମିତି ସବୁ ହେଲା ଭୋଜି ଭାତ ହେଲା ଗାଁ ଲୋକ ଆଉ ଝିଅ ଝିଆଣେ ଯେତିକି ସବୁ ଯାଇଥିଲେ ଖିଆପିଆ କଲେ ଗୁପଚୁପ୍ ଖାଇଲେ। ତ ମେଘ ପବନ ହେଲା ଆଉ ପୋଗ୍ରାମ ହେଇପାରିଲାନି ରାତି ବେଳକୁ
ହଁ।
ପ୍ରୋଗ୍ରାମ ହେଇପାରିଲାନି ଆଉ ଆଉ କଣ।
ଏମତି ଆଉ ଏଇ ବର୍ଷ ଟିକେ ଯାହା ଯେମିତି କଲା ଆର ବର୍ଷକୁ ଆଉ ଟିକେ ଭଲସେ ହଉଛି କରିବା ଆଉ।
ଓ ହୋ।
ହଁ।
ଆଉ ମୁଁ ତ ଏଇନା ଖାଇ ପିଇକି ଅଫିସିକି ଆଇଲି। ଅଫିସିରେ ବଇଥିଲି। ଅଫିସ କାମ କରୁଛି ପୁଣି ସନ୍ଧ୍ୟାବେଳେ ଯିବି ଖାଇବି ପିିଇବି। ବୁଲାବୁଲି ପ୍ରୋଗ୍ରାମ କଣ ଚାଲିଛି ତମର ଏଇନା? ଆଉ କୁଆଡେ ପୁରୀ ଫୁୁରି ଆଡେ କୁଆଡେକ ପ୍ରୋଗ୍ରାମ?
ନା ପୁରୀ ଯିବୁ ହଉଛି ସେଇ ଇଏ ବେଳକୁ ଆଉ ଦଶହରା ଟାଇମରେ ଆଉ।
ଆଉ କଣ?
ତାଙ୍କର ଏଇନେ ଗାଡି ଆସ୍କିଡେଣ୍ଡ ହେଇଛି ନା ଗୋଡ ଖରାପ ତାପରେ ଆମର ଆଗକୁ ମୋ ଯାର ଡେଲିଭରି ହବାର ଛି ଆମର ଛୁତିକିଆ ହେଇଯିବ।
ତ ଏକାଥରେ ଆଶ୍ୱିନ ମାସରେ ଯିବୁ ପୁରୀ ଆଉ।
ହଁ ପୁରୀଟା ଠାକୁରଙ୍କର ଡୋରି ଲାଗିଲେ ଯିବ ପୁରୀ ଉମ୍ ଡୋରି ଲା ଲାଗିଥିଲା ଉମ୍ ମିସେସର ମୋର ପୁଅର ଟିକେଟ୍ ଫେକେଟ୍ କରିଥିଲୁ ଯିବୁ ବୋଲି ଆଉ ପୁଅ ହାତ ଭାଙ୍ଗିଗଲା ଆଉ। ପୁଅ ହାତ ଭାଙ୍ଗିଗଲା ଆଉ ଯାଇହେଲାନି। ରଜ ମଝି ଦିନ ଖଟିରୁ ଖେଳୁଥିଲା ଖଟିରୁ ଡେଇଁ ପଇଲା ହାତଟା ଭାଙ୍ଗିଗଲା ଆଉ ବାଇଶ ତାରିଖ ଟିକେ ମୋର ଥିଲା ମ୍ୟାରେଜ୍ ଆନିଭର୍ସେରି ଯାଇ ପୁରୀ ଟିକେଟ ଫିକେଟ କରିଥିଲି ସବୁ ଟ୍ରେନ୍ ଫେନ୍ ସବୁ ବୁକିଙ୍ଗ୍ ହେଇଥିଲା ହୋଟେଲ ବୁକ୍ ହୋଇଥିଲା ଦି ଦିନ ପାଇଁ ସବୁ ସରିଲା ଖ ଆଉ ଜଗନ୍ନାଥଙ୍କ ଡୋରି ନଲାଗିଲେ ଯାଇ ହବନି।
ହଁ ବା ଓହୋ।
ଭାରି ହଁ ଟିକେ କମିଲାଣି ପୁଅର ଆଉ। ସେଇଥି ପାଇଁ ଗୋଟେ ଟେନସନ୍ ତମ ଗାଁକୁ ଯାଉଛି କି ମତେ ଗାଁ ମୁଁ ଗାଁକୁ ଯାଉନି ଜମା। ଯାଇଥାନ୍ତୁ ପୁଅର ଏମିତି ହାତ ହେଇଗଲା ଆଉ କଣ ଯାଇକି ତୁ ଗାଁରେ ବୁଲିବୁ କି କଣ କରିବୁ। ରଜ କଣ ପାଳିବୁ।
ହଁ ନା ମ ଏଇ ବର୍ଷ ରଜ ଆଉ କଣ ଭଲ ହେଇ କହିଲେ ଇଏ ତ ବର୍ଷା ହେଲା କଣ ରହୁଛ ଗାଁ ରେ କଣ ପାଳୁଛ
ଅ
ଏ ବର୍ଷ ତ ରଜରେ ବର୍ଷା ବର୍ଷା ହେଇକି ବର୍ଷା ରଜଟା ପୁରା ଇଏ କରିଦେଲା ଆଉ କଣ ରଜ।
ହଁ କେବେ ତୁ ପୁଣି ସେକେଣ୍ଡ ଟାଇମ ଗାଁକୁ ଆସିବୁ?
ସେକେଣ୍ଡ ଟାଇମ ପୁଣି ସେଇ ଦଶହରା ଟାଇମରେ ଆଉ, ଲକ୍ଷ୍ମୀ ପୂଜାକୁ ଯିବି ଆଉ।
ଆଉ ମୁଁ ତ ଏଇନା ଗାଁକୁ ଯାଇନି ଦେଖିବା କଣ ହଉଛି ଆଉ।
ଭାଉଜ ଅଛନ୍ତି ଏବେ ଗାଁ ରେ ବୋଧେ?
ଆଉ ଏମିତି ଦୁଃଖେ ସୁଖେ ସଂସାର ଚାଲିଛି କଣ କହିବା।
ହୁଁ - ହୁଁ।
ହଉ। ତମେ ଯୋଉ ପୁରୀ ଫୁୁରୀ କି ଯାଇଥିଲ କଣ କଣ ସବୁ କଲ, ଟିକେ ତମ ପୁରୀ ବିଷୟରେ ଠାକୁରଙ୍କ ବିଷୟରେ କହ।
ମୁଁ ତ ପୁରୀ କେବେ ଯାଇ ନଥିଲି, ଫାଷ୍ଟ ଟାଇମ ଯାଇଥିଲି।
ହଁ, ବାହାଘର ଠୁ ଆଜି ଯାଏଁ ପୁରୀ ଯାଇ ନଥିଲୁ, ବାହାଘର ଦଶ ପାଞ୍ଚ ବର୍ଷ ଧରି ହେଲାଣି ପୁରୀ ଯାଇ ନଥିଲୁ।
ନା ନା ମୁଁ ତ ଆଗରୁ ବି ଯାଇନଥିଲି ସେ ଫାଷ୍ଟ କି ଗଲି ପୁରୀ ଆର ବର୍ଷ ଏଇଠିକି ବର୍ଷେ ହବ। ଫାଷ୍ଟ ଯାଇଥିଲୁ ପୁରୀ ଯୋଉ, ରାତି ଦଶଟା ବେଳକୁ ଷ୍ଟେସନରେ ଓହ୍ଲେଇଲୁ, ଓହ୍ଲାଇକିନା ସେ ଷ୍ଟେସନ ପାଖରେ ରହିଲୁ। ତାପରେ ହଉଛି ହୁଁ, ସେଠି ରାତିରେ ରହିଲୁ ଷ୍ଟେସନ ପାଖରେ ରହିଲୁ ତାପରେ ଭୋରୁ ଭୋରୁ ରୁ ରାତି ତିନିଟା ରୁ ଉଠିଲୁ କଣ ମୋ ନଣନ୍ଦ ନଣଦେଇେ ଯାଇଥିଲେ। ତାଙ୍କର ଜଣେ ଦାଦା ହଉଚି ସେ ନଷ୍ଟ ହେଇଗଲେ। ସେ ସେଠୁ ପଳେଇ ଆସିଲେ।
ସକାଳୁ ସକାଳୁ ଆମେ ତାପରେ ସେଠୁ ଆମେ ବି ବାହାରିଥିଲୁ ପଳେଇଆସିବୁ। ସେମାନେ କହିଲେ ନା ନା ଆମର ତ ଅଣସୁଧିଆ- ଇକା ଆମେ ପଳଉଛୁ ତମେ ଯାହା ତମର ଠାକୁର ଦର୍ଶନ କରି ବୁଲାବୁଲି କରିକି ଆସିବ। ସେଠୁ ଆମେ ଗାଧେଇ ଫାଧେଇକି ଇଁ ବାହାରିଲୁ ରାତି ଚାରିଟା ସାଢେ ଚାରିଟାରେ ବାହାରିଲୁ ମନ୍ଦିର ଠିକି ଆଉ। ସେଠୁ ଗଲୁ ସେଠକି ଯାଇକି ସକାଳୁ ମାନେ ଟିକେ ମାନେ ଅନ୍ଧାର ଥିଲା ସେଠି ପହଞ୍ଚିଲୁ ପହଞ୍ଚିକି ଜୋତା ଫୋତା ରଖା ରଖି କଲୁ ରଖିକିନା ରୁମ ନେଲୁ, ରୁମ ନେଇକିନା ରୁମ ଯୋଉଁ ହଉଛି ବେଗ ପତ୍ରରେ ରଖିଲୁ, ରଖି ସାରିଲା ପରେ
ଗଲୁ ମନ୍ଦିର ଟି। ମନ୍ଦିରଠୁ ଗଲାଠୁ ଲାଇନରେ ରହିଲୁ, ଲାଇନ କରିକି ଗଲୁ, ଗଲା ପରେ ହଉଚି ବହୁତ ସମୟ ଲାଇନରେ ଛିଡାହେଲୁ, ଲାଇନରେ ଛିଡା ହେଇକି ତଥାପି ଠାକୁରଙ୍କୁ ଦେଖିଲୁ।
ଜଗା ଦର୍ଶନ କଲୁ କରିକିନା ସେଠୁ ବୁଲାବୁଲି କଲୁ ମନ୍ଦିର ଭିତରେ ସେଠୁ ଉଁ ଅଭଡ଼ା ଖାଇଲୁ। ଖାଇକିନା ସେଠୁ ଉଁ ଶ୍ରୀମନ୍ଦିର ଭିତରେ ବୁଲାବୁଲି କରିକି ସେଠୁ ପୁଣି ଆସିଲୁ ଆ ଆସିକିନା ହଉଚି ବଡଦାଣ୍ଡରେ ସେଠୁ ଟିକେ ପୁଣି ବୁଲାବୁଲି କଲେ ବୁଲାବୁଲି କରିକି ରୁମ୍ ଆସିଲୁ ସେଠୁ ଖାଇ ପିଇକି ରେଷ୍ଟ ନେଲୁ, ରେଷ୍ଟ ନେଇକି ସେଠୁ ଗଲୁ ଅ ପୁରୀ ସ୍ୱର୍ଗଦ୍ୱାର ସ ସ୍ୱର୍ଗଦ୍ୱାର ରୁ ପୁଣି ଗଲୁ ସମୁଦ୍ର କୂଳ, ସେଠି ଲହଡି ଫହଡି ଭାଙ୍ଗିକି ବୁଲାବୁଲି କରିକି ସନ୍ଧ୍ୟା ହେଇଗଲା ଆସିଲୁ। ଆସିକି ଫୁଣି ସନ୍ଧ୍ୟାବେଳେ ପୁଣି ଟିକେ ଜଳିଖିଆ ବଳିଖିଆ ମାନେ ଟିଫିନ ଫିଫିନ ଟିକେ କରିକି ତାପରେ ଏଠୁ ଉଁ- ଫୁଣି ଯୋଉଁ ଲୁଗାପଟା ଧର ସମୁଦ୍ର କୂଳରେ ଗାଧୁଆ ପାଧୁଆ କରିଥିଲୁନା ତାକୁ ପୁଣି ଇଏ କରିକିନା ହଉଚି ପୁଣି ଭଲ ଲୁଗାପଟା ପିନ୍ଧି ପୁନ୍ଧାକି ଗଲୁ ସନ୍ଧ୍ୟା ଠାକୁରଙ୍କର ଆଳତି ଦେଖିବା ପାଇଁ। ହଁ, ହଁ ରୁମ ନେଇ ଥିଲୁ ରହିଲୁ ଭାରି।
କିସରେ ଆଇଥିଲ?
ଶାଶୁ ଶ୍ୱଶୁର ମୁଁ ଆଉ ମୋ ହଜବେଣ୍ଡ ଝିଅ ଆଉ।
ଓହୋଃ ପୁରା ପରିବାର ଯାଇଥିଲ ଆଉ।
ହୁଁ ପରିବାର ଯାଇଥିଲୁ ଆଉ।
ଓଃ ଜଗାଙ୍କ ଡୋରି ଲାଗିଲା ତମେ ଗଲ ଆଉ।
ହଁ।
ଜଗା ଡୋରି ନ ଲାଗିଲେ ଯାଇପାରିବନି ତମେ।
କଣ?
ଜଗାଙ୍କ ଡୋରି ନ ଲାଗିଲେ ଯାଇହବନି।
ନାଆ ମୁଁ ତ କେବେ ଯାଇନଥିଲି ଏ ସେ ହଉଛି ଡୋରି ଲାଗ ଗିଲା ଗଲି ଆଉ। ଆଉ କୋଣାର୍କ ଫଣାର୍କ ଇଏ ଏ ସବୁ ଅ ନରେନ୍ଦ୍ର ପୋଖରୀ ଏ ସବୁ ଯାଇପାଇଲୁନି।
ଯାଇପାରିଲୁନି ଆଡୁ ଆସିକି ୟାଙ୍କ ଇଆଡ଼େ ତ ଅଛି କଣ ପୁରୀରୁ ଆସିଲେ ଧରମ ବାପଘର କରନ୍ତି। ଧରମ ବାପ ଘର କଲୁ
ତାଙ୍କ ଟିକେ ବି ଗଲୁ ଯାାଇଁକି ସେଠୁ ବୁଲାବୁଲି କରିକି ସେ ବାପା ଘର ବୁଲାବୁଲି କରିକି ଆସିକି ନା ଘରକୁ ଆଇଲା ବେଳକୁ ରାତି ଆମକୁ ହେଇଗଲା।
ଓ ହଁ।
ରାତି ହେଇଗଲା ଘରକୁ ଆସିବାରେ ଆସିଲା ପରେ ହଉଛି ତାପରେ ଘରେ ଏଇଠୁ ଆସିକି ରୁଷେଇବାସ କଲୁ ରୁଷେଇବାସ କରିକି ସମସ୍ତେ ଖିଆପିଆ କଲ ଆଉ।
ଉଁ ହୁଁ। ଏଇଟା ଭାଗ୍ୟ ଭଲ ଠାକୁରଙ୍କ ଦର୍ଶନ କଲୁ ଆଉ।
ହଁ ନାପା
ଦେଖିବା ଠାକୁରଙ୍କର କଣ ଲାଗିଛି ଡୋରି ଆମକୁ କେବେ ଡାକୁଛନ୍ତି। ଗୁଟେ ଦେଓଘର ବିହାର ଯିବାର ଅଛି ଦେହ କଣ ବୁଲ ପରିବାର ନେଇକି ଯିବେ। ଆଉ କଣ କହ ଆଉ କୁଆଡେ ପ୍ଲାନିଂ ଚାଲି ତମର ସବୁ
ଆଉ ଏଇନୁ ବୁଲାବୁଲି ପ୍ଲାନିଂ କିଛିନାଇଁ ଖାଇବା ପିଇବା ଅ ହଉଛି ଭାତ ବସେଇଛି ଅଣ୍ଡା ତରକାରୀ ଆଜି ହବ। ଆଉ ଛତୁ ବାପା ଆଣିକି ଦେଇଥିଲେ ସକାଳେ ଛତୁ ଭଜା ହବ ଆମ୍ବ କାକୁଡି ଫାକୁଡି ଦହି ଫହି ଅଛି ସାଲଡ କରିଦବି ଖାଇବେ ଆଉ।
ଓହୋ ଆ ସମସ୍ତେ ଖାଈସାଇଲଣୀ ତମେ ବ୍ରେକ୍ଫାଷ୍ଟ
ନା ସକାଳେ ସକାଳେ ଖାଇ ଦେଇଥିଲୁ ପରଟା ଉଁ ପରଟା ଭଜା ସକାଳେ କରିଦେଇଥିଲୁ ଏ ସବୁ ଖାଇଲେ ନଅଟା ବେଳକୁ ସମସ୍ତେ ଖାଇଲେ ତାପରେ ପୁଣି ସାଢେ ବାରଟା ଗୋ ଗୋଟେ ବେଳକୁ ସବୁ ଭାତ ଖାଇବେ ଗୋଟେ ସାଢେ ଗୋଟେ ବେଳକୁ।
ଓଃ
ତା ଝିଅ ନୁଅଙ୍କ ନାଡି ଗଲା ଆମ ଭଣଜା
କନଭେଟ ସେ ସକାଳୁ ଗଲେ ତାପରେ ଝିଅ ଏଇନୁ ଅଙ୍ଗନାଡି ଗଲା ତାପରେ ମୋର ଏଇନୁ ରୁସେଇବାସ ଚାଲି ପ୍ଲସ
ଅ ଭାଇ କଣ କରନ୍ତି କି?
ଉଁ ହୁଁ।
ଭାଇ କୁଆଡେ ଅଫିସ ଗଲେ?
ଆଞା।
ହଁ ମୋ ଭାଇ ଅଫିସ ଗଲେ?
ନା ନା ତାଙ୍କର ବା ଫାର୍ଷ୍ଟ ରଜ ଦିନ ଗାଡ଼ି ଆ ଆକ୍ସିଡେଣ୍ଟ ହେଇଯଥିଲା ତ ସେ ଏଇନୁ ଘରେ ଅଛନ୍ତି।
ହୁଁ।
ଛୁଟି ଆଣିସନି ଏଇନୁ ଘରେ ଅଛନ୍ତି ଆଉ ତାଙ୍କ ଗୋଡ ଟିକେ ଖରାପ ହେଇ ଯାଇଛି ତ ସେ ଯାଇ ପାରୁ
ଓହୋ-ଅ ଏଠି ଚାଲିଛି ସଂସାର ଦୁଃଖ ସୁଖ ଆଉ କଣ କରିବା। ମୁଁ ତ ଗୋଡରୁ ପଡିକି ମୋ ଗୋଡ ଫୁଲିଛି ଅଜି ଯାଙ୍କେ। ଦେଢ ମାସ ହେଲାଣି ବାଇକ ଖ-ଖସି ପଡିଚ ଏବେ ଆଜି ଯାକ ଚାଲି ପାରୁନି
ହୁଁ ଆମର ଲାଷ୍ଟ ରଜ ଦିନ ଆଙ୍କର ଆମ ଦାଦା ପୁଅର ଆକ୍ସଡେଣ୍ଟ ହେଇଗଲା। ତାପରେ ସେଇଦିନ ସକାଳୁ ବଣ୍ଟି ର ହାତ ଭାଙ୍ଗି ଯାଇଛି ତାର କଣ ମଜା। ଜି ରଜ ଦିନ ଯାଇଥିଲା ଭୁବନ ତାର ହାତ ହଁ ତାର ହାତ ଇଏ ହେଇଥିଲା ତାପରେ ଲାଷ୍ଟ୍। ଯ ରଜ ଦିନ ତାକୁ ନେଇକିରେ ଏକୁଳା ନେଇକି ହାତ ଫାତ ତାର ବାନ୍ଧିବନ୍ଧେଇ ଆସିଥିଲେ ଭିଡିକି। ତାପରେ ଆଙ୍କର ସନ୍ଧ୍ୟାକୁ ମୋ ଦାଦା ପୁଅର ଆଙ୍କର ଗାଡି ଆକ୍ସିଡେଣ୍ଟ ହେଇଗଲା ସନ୍ଧ୍ୟା ବେଳକୁ। ମାନେ ହେତବେଳକୁ ମେଘ ଭବନ ଜୋରରେ ହଉଥିଲା ନା ଇଏ ଗାଡି ପୁରା ସ୍ପିଡରେ ଆଣିଥିଲା ହେରି। ଆଉ ଜାଣି ପାରିଲେନି ବାଡ଼େଇ। ହେଲେ କଣ୍ଟ୍ରୋଲ କରିପାରିଲେନି ବାଡିେଇ ଦେଲେ ପଥରରେ ନେଇକି ଆଉ।
ହୁଁ ହୁଁ ଅ ହଉ ଭାଇ ମୁଁ ରଖୁଛି ପରେ ଫୋନ କରିବି ଦି
ହଉ ହଉ।